ହାଲୋ।
ନ ଏ
ନମସ୍କାର ଆଜ୍ଞା। କଣ କରୁଛନ୍ତି? ହଁ ମୁଁ କହିଲି ନମସ୍କାର।
ହଁ ସମ୍ ହଁ ସଲା କୁହନ୍ତୁ। ହଁ ଶୁଣାଗଲା କୁହନ୍ତୁ।
ମୁଁ କହିଲି ହଁ ମୁଁ କହିଲି ଶୁଭ ସନ୍ଧ୍ୟା ଆପଣଙ୍କୁ। ମୁଁ କହିଲି ଶୁଭ ସନ୍ଧ୍ୟା ଆପଣଙ୍କୁ।
ଶୁଭ ସନ୍ଧ୍ୟା ଆପଣଙ୍କୁ ବି ଶୁଭ ସନ୍ଧ୍ୟା।
ଆଉ ଆପଣ କଣ କରୁଛନ୍ତି? ଏବେ ଏବେ ତ ହଁ।
ହଁ ପା ବର୍ଷା ହଉଛି ବ ମାନେ ଗେଟ ପାଖରେ ବସିଛି। ମୁଁ ବା ଗେଟ ପାଖ ବର୍ଷା ହଉଚି ତ ଟିକ ଶୁଣା ଯାଉନି ଆଜ୍ଞା।
ବହୁତ ଭଲ ଲାଗୁଥିବ ବୋଧେ ମତେ ନା ଭଲ ଲାଗି ଯେତେବେଳେ ବର୍ଷା ପକାଏ ଝରକା ପାଖରେ ବସିବାକୁ ମତେ ବହୁତ ଭଲ ଲାଗେ। ସେ ଯୋଉ ଝି ଝିପ ଝିପ ବର୍ଷା ପକଉଥିବା ହଁ।
ଓ- ଓଧା ହେଇକି ଆସିବୁ ଜାଣିକି।
ହଁ ଜାଣିକି ଓଧା ହେଇକି ଆସିବାକୁ ସେତେବେଳେ ବହୁତ ମଜା ଲାଗେ। ମାନେ ବିଜୁଳି ଘଡଘଡି ବି ଏତେ ମାରେନି ତ ଖାଲି ହାଲକା ବର୍ଷା ହଉଥିବ ନା।
ହୁଁ।
ହଁ ସେତେବେଳେ ଏତେ ବିଜୁଳି ଘଡ ଘଟି ଭୟ ନଥିଲା। ତ ଭଲ ଲାଗେ ବର୍ଷାରେ ଭିଜି ଫିଜି ଆସିବାକୁ।
ସାଙ୍ଗ ମାନେ ମିଶି ଆସିବାକୁ ମଜା ଲାଗେ।
ତ ଜାଣିକି ବର୍ଷାରେ ଭିଜେଇକି ଆସିବୁ ଆଉ ଗୋଟେ ନା ପରୀକ୍ଷା ସମୟରେ ଯେତେବେଳେ ବର୍ଷା ହବ ସେ ବର୍ଷା ରହିଯାଇଥିବ। ଆମେ ଗୋଟେ ବର୍ଷ କଣ କରୁଛୁ କହିଲ ଆମର ପରୀକ୍ଷା ଅଛି ଆମେ ଯାଉଛୁ ଆମର ତ କଲେଜ ଯିବା ବାଟରେ ଏତେ ଗ ଗଛ ନଥାଏ ନା ଗଛ ଥାଏ କିନ୍ତୁ ରହିବା ଭଳିିକା ଗଛ ନ ଥା
ହଁ ଛୋଟ ଛୋଟ ଗଛ ଥିବ ସବୁ ଆଉ।
ହଁ ମାନେ ବଣ ଲତା ଏଇଭଳିଆ ସବୁ କିନ୍ତୁ ଯୋଉ ବଡ ବଡ ଗଛ ନଥାଏ ଯାହା ଗଛ ମୂଳେ ଆମେ ଠିଆ ହେଇପାରିବୁ ତ ଆମେ କଲେଜ ଯାଉଚୁ। ସଡନ ବର୍ଷା ହେଲା ନା ଅଚାନକ ବର୍ଷା ହେଲା ଆମେ ପୁରା ଭି ଜି ଗଲୁ ତାପରେ କଣ କଲୁ ନା ସେ ପାଖରେ ଗୋଟେ ଗ ଗଛ ଥିଲା ଆମେ ସେଇଠୁ ଠିଆ ହେଇ ପଇଲୁ। ନା ସେ ଗଛ ପାଖକୁ ଗଲୁ ଯେତେବେଳେ ସେ ଗଛ ପାଖକୁ ଗଲୁ ବ ବର୍ଷା ରହିଗଲା ତ ଆମେ କହିଲୁ ବର୍ଷା ତ ରହିଗଲା ଆଉ କାହିଁକି ଠିଆ ହବୁ ଆମେ ଯାଉଛୁ। ତ ଯେମିତି ସେ ଗଛ ଟାକୁ ପାର ହେଇକି ଯାଇଛୁ ସେ ଫୁଣି ସେ ଜୋରସେ ହେଲା। ଛୁଆ ଆଗକୁ ଗୋଟେ ମନ୍ଦିର ଦେ ଦେଖିଲୁ। ସେ ବି ବହୁତ ଛୁଆ ଠିଆ ହେଇଥିଲେ। ଆମେ ଭାବିଲୁ ଆମେ ଯାଇକି ସେ ମନ୍ଦିରରେ ପାଖ ପାଖରେ ରହିଯିବୁ ଯେମିତି ମନ୍ଦିର ପାଖକୁ ଯାଇଛୁ ସେ ବର୍ଷା ଫୁଣି ରହିଗଲା। କହିଲି ନା ଏମିତି ତିନ୍ତିଲୁଣି ସେମନ୍ତି ତିନ୍ତିବୁ ଖ
ହଁ ଭଲସେ ଓଦା ହେଇକି ଯିବେ ଗଲେ କଲେଜ କୁ।
କଲେଜ ସେମତି ଓଦା ହେଇକି ଗଲୁ ସେ ଓଦାରେ ବି ପରୀକ୍ଷା ଦେଲୁ। ପରୀକ୍ଷା ଦେଇକି ଆସିଲା ବେଳକୁ ଜାଣିଥିବ ତ କଲେଜ ଡ୍ରେସ କେତେ ଯୋଉ କଣ ସେ କପଡା ଟା ଥାଏ ସେଟା ତ ମାନେ ପବନ ବାଜିଲେ ହିଁ ଶୁଖିଯାଏ। ତ ପୁରା ଶୁଖି ଯାଇଥିଲା ପରୀକ୍ଷା ଦେଇକି ଆସିଲା ବେଳକୁ।
ହୁଁ ହୁଁ ହୁଁ ମଜା ଲାଗେ ଆମେ ହେଲା ବା ଆସି ଘରକୁ ଆସିଲା ବେଳେ ଯେତେବେଳେ ସେତେବେଳେ ଓଦା ହେଇ କି ଆସିବୁ।
ନା ସେ ଅଚାନକ ହେଲା। ନା ଆମେ ଜାଣିନୁ କି ଆମେ ମେଘ ମେଘ ପାଗ କରିଛି।
ଛି ନଥିଲା ବି ଠିଆ ହବା ପାଇଁ ନା।
ଯୋଉଠି ଠିଆ ହବାକୁ ଅଛି ଆମେ ତା ପାଖକୁ ଗଲେ ବର୍ଷା କମିଯାଉଛି। ତ ଆମେ କଣ କହିବୁ ଆମେ ଯେତେ ଶି ହଁ। ଆମେ ଯେତେ ଶୀଘ୍ର ଯିବୁ ନା ପରୀକ୍ଷା ସମୟ ଅଛି। ତ ଡେରି ହେଇଗଲେ ପୁଣି ସମୟ କମ୍ ପଡିବ ଲେଖିବାକୁ।
ହୁଁ ଆମର ତ ବେଳେ ବେଳେ ଶୀତ ଦିନେ ଇଣ୍ଟରନାଲ ହବ ଯେ ତିନିଟା ତିନିଟା ବେଳେ ନା ଚାରିଟା ବେଳକୁ ହବ ଆସିଲା ବେଳକୁ ପାଞ୍ଚଟା ପୁରା ନିଦ ଲାଗୁଥିବ ମ ବେଳେ ବେଳେ ନିଦ ଲାଗୁଥିବ ତିନିଟା ଚାରିଟା ବେଳକୁ ହେଲା ବେଳକୁ।
ଆମର କରନ୍ତି ଆମର ଦିଟାରେ ତିନିଟାରେ। ନେ ଏଇ ସମୟରେ ସବୁ କରିବେନି।
ହଁ ଆମର ବି ସେଇଆ ଦିଟା ତିନିଟା ବେଳ
ଆମକୁ କହିବେ। ଆମକୁ କହିବେ କି ସବୁ କ୍ଳାସ ଛୁଆଙ୍କର ପରୀକ୍ଷା ଚାଲିଛି ଆଉ ସେ ଛୁଆଙ୍କର କ୍ଲାସ କ୍ଲାସ ସଟେଜ ଉ ତମର ଆଉ ଘଣ୍ଟେ ଅଧଘଣ୍ଟେ ରୁ
ଆମର ବି ସେୟା ହୁଏ ଆ ହୁଁ ସେଇ ଟାଇମ୍ ରେ ନିଦ ଲାଗିବ।
ଦେଖ ଜାନୁଆରୀ ଫେବୃୟାରୀ ମାସ ଭିତରେ ସ୍କୁଲ୍ ଛୁଆଙ୍କର ପ୍ଲସ୍ ଟୁ ଛୁଆଙ୍କର ପରୀକ୍ଷା ସରିଯିବ। ମାର୍ଚ୍ଚ ମାସ ବେଳକୁ ପ୍ଲସ୍ ଥ୍ରୀ ଛୁଆଙ୍କର ପରୀକ୍ଷା ଥିବ ମାନେ ଆମକୁ ଖରା କାଟେନି।
ହଁ ଲାଷ୍ଟ ବେଳକୁ ଥିବ ପରୀକ୍ଷା ମୋର ବି ମନ ଅଛି ହୁଁ। ମାର୍ଚ୍ଚ ଏପ୍ରିଲ ଏଗୁଡ଼ାରେ ହୁଏ ପରୀକ୍ଷା।
ଏଇଥିରେ ପରୀକ୍ଷା ପାଇଁ ଆମେ ଯେତେବେଳେ ପରୀକ୍ଷାରୁ ଘରକୁ ଆସିଥିବୁ ନା ହାତ ଗୋଡ ଗୁରା ସିଝି ଯାଇ
ପୋଡ଼ିଲା ଭଳିଆ ଲାଗିବ ହଁ।
ମାନେ କଳା ପଡ଼ିଯାଇଥିବ ଅଧା କଳା ଅଧା ଧଳା।
ସେବା ବହୁତ ଗରମ୍ ହୁଏ ଏବେ ତ ଦିନକୁ ଦିନ ସେ ଆମ ଅପେକ୍ଷା ଏବେକୁ ଏବେ ତ ଆହୁରି ଗରମ ବଢ଼ିଯାଇଛି ବହୁତ ବଢ଼ି ଯାଇଛି ଦିନକୁ ଦିନ ବେଶୀ।
ମାଛ କାଟୁଛନ୍ତି ନା ସେଥିଲାଗି ଗରମ ବେଶୀ ହଉଛି
ମାନେ ଦାଦ୍ ଚିଲିଙ୍ଗପଟେ ଏତେ ଗଛ ମାନେ ଖାଲି ଗଛ ବଢିଆ ଲାଗିଲା ହିଲ୍ ସ୍ଟେସନ୍ ଗୁଡ଼ାକ ନା କି ଗଛ ବହୁତ୍ ଗଛ ଆମର ଯଦି ଏମିତି ଗଛ ଏବେ ବିଠି ବି ଯଦି ଲଗାନ୍ତେ। ଆଉ ଦଶ ବର୍ଷ ବେଳକୁ ବି ମାନେ ଟିକେ ଭଲ ହୁଅନ୍ତା ହୁଁ ଏବେଠୁ ବି ଗମେଟ୍
ଆମ ଏପଟେ ସବୁ ରାସ୍ତା କଡ଼ରେ ଗଛ ଲଗା ହେଇଛି। ମୋ ଗଛ ଗୁଟା ବହୁତ୍ ବଡ଼ ବଡ଼ ହେଇଗଲାଣି।
ଆମର ଯୋଉ ଏବେ କଲେଜ୍ ର ଆଗରୁ ହେଲା ବ ଛାଇରେ ଛାଇରେ ମଝିରେ ମଝି ପଳେଇ ଆସୁ ଏବେ ଗୋ ଗୋଟେ ବଡ଼ ଗଛ ନାହିଁ ଗୋଟେ ବି ମାନେ ତମେ ବର୍ଷା ହେଲେ କୋଉଠି ଠିଆ ହେଇପାରିବନି କି ଖରା ହେଲେ କୋଉଠି ଠିଆ ହେଇପାରିବନି ଏତେ ହଁ ବହୁତ ହି ଏମିତି ବି ଭଲ
ଖରା ଆମେ କିନ୍ତୁ ଖରାରେ ଖରାରେ କଲେଜ୍ ଯାଇଛୁ ଖରାରେ ଖରାରେ
ନାଇ ଆମର ଅଧା ବାଟ ଖରା ଥିବ ଅଧା ବାଟ ମାନେ ଦିପଟ ଗଛ ଥିବ ଶାନ୍ତି ଲାଗେ। ଗଲା ବେଳକୁ ମୁଁ ଉଠାଏ ତମେ ସାଇକଲ ରେ ଯାଅ ନା ଚାଲିକି?
ସାଇକଲ ରେ ଯାଉନା ଆମର ପାଞ୍ଚ କିଲୋମିଟର ଘରଠୁ।
ନାଇଁ ମୋର ଦୁଇ ଅଢ଼େଇ ହବ। ଆଉ ମୁଁ ଗଲାବେଳେ ପୁରା ଗଉ ଠାଣିଥିବ ଗଡ଼େଇ ଗଡ଼େଇ ଟେକି ଟେକି ନେଇକି ଯିବି ବେଳେ ବେଳେ ଚାଲିକି ପଳାଏ ଏତେ କଷ୍ଟ ହୁଏ। ଆସିଲା ବେଳେ ପୁରା ଶାନ୍ତିରେ ଆସିବ।
ନା ନା ଆମର କଣ କହିଲ ଗଛ ଗୁଡ଼ା ଅଛି କିନ୍ତୁ ଛାଇ ପଡି଼ବନି ଛୋଟ ଗଛ ଗୁଡ଼ା। ବଡ଼ ଗଛ।
ହୁଁ ତମର କଣ ହଁ। ତମର ପ୍ଲସ୍ ଟୁ ପ୍ଲସ୍ ଥ୍ରୀ ଗୋଟେ ଗୋଟେ କଲେଜ ରେ ନା ଅଲଗା ଅଲଗା?
ନନଗା
ଓହୋ ମୋର ଗୋଟେ ଟେକି ହେଇଯାଇଥିଲା ବାକି କିନ୍ତୁ ପ୍ଲସ ଟୁ ସାଙ୍ଗ ଦି ଜଣ ଅଲଗା କଲେଜ କୁ ପଳେଇଲେ ଆଉ ଦି ଜଣ ଏଇଠି ମିଶିଗଲେ ତିନି ଜଣ ମାନେ ସବୁବେଳେ ଯୁଆଡେ ଯିବ ଏକାଠି ଯେତ୍
ମୋର ସବୁ ନାଇଁ ସବୁ ସାଙ୍ଗ ଯୋଉ ମାନ ଥିଲେ ନା ସବୁ ଯେତେବେଳେ ପ୍ଲସ୍ ଥ୍ରୀ ପଢିଲୁ ଆମେ ଯୁକ୍ତ ତିନି ପଢିଲୁ। ତ ସବୁ ମସ୍ତଙ୍କର ଅଲଗା ଅଲଗା ବିଷୟ ହେଇଗଲା।
ହଁ ଟାଇମିଂ ଅଲଗା ହେଇ ଇବ ନିଜ ଡିପାର୍ଟମେଣ୍ଟ ର ସାଙ୍ଗ ବ ବେ ସେ କ୍ଲୋସ ତାପରେ ହେବେ ମୋର ମୋର ଗୋଟେ ଗୋଟେ ସାଙ୍ଗ ଥିଲା ମାନେ ସେ ପୁରା ଚଗଲା ମାଇଣ୍ଡ ତାର ପୁରା ମାନେ ଛୋଟ ପିଲା ଭଳିଆ ସିଏ ନା ଏଇ ଇକୋନୋମିକ୍ସ ନବା କଥା ମୁଁ
ଆଚ୍ଛା
ଆଜ୍ଞା
ଲେ ସେ
ଓହୋ ଆଉ ହଉ ହଁ ସେମିତି ଜଣେ ଜଣେ କରନ୍ତି। ତା ମାନେ ଆମର। କଣ ହେଲେ କହିଲା ଆମେ ସାଙ୍ଗ ଏ ସବୁ ଯିବୁ ସାଙ୍ଗ ହେକି ଆସିବୁ କିନ୍ତୁ କ୍ଲାସ୍ ସମସ୍ତେ ସମଙ୍କର ଅଲଗ ଅଲଗା ବିଷୟ ସବୁ ଅଲଗ ଅଲଗା ଥିଲା ଶ୍ରେଣୀ ସବୁ ଅଲଗ ଅଲଗା ଥିଲା। ଆମ ଆମର ଯୋଉ ସାଙ୍ଗ ସବୁ ଥିଲୁ ନା ଦଶମରୁ ହଁ ଆଚ୍ଛା ଓହୋ।